ହାଲୋ। ଆଜ୍ଞା ଦିଦି ଜୟ ଶ୍ରୀ ଜଗନ୍ନାଥ। କଣ କରୁଛ?
ଏଇ ବସିଛି। ତମର କଣ ବ୍ୟାଗ ପଛ ପଟୁ କିଛି ଏମତି ଆବାଜ ଆସୁଛି। କିଏ ଅଛ
ରୁମ୍ ହଁ ରୁମର ସେ ରୁମ୍ ମେଣ୍ଟରେ ଅଛନ୍ତି ତ। ସେ ରୁମ୍ ମେଣ୍ଟ ମୋ ରୁମମେଣ୍ଟ ଯିଏ ଥା ଥିଲେ ତାଙ୍କ ସାଙ୍ଗ ଜଣେ ଆଜି ଆସିଛନ୍ତି। ସେଇଥିପାଇଁ ସିଏ ସେ କଥାବାର୍ତ୍ତା ହେଉ ଏବେ ଆସିଲେ। ହୁଁ ହୁଁ କୁହନ୍ତୁ କୁହନ୍ତୁ ମୁଁ ବାହାରକୁ ପଳେଇ ଆସିଲି ବା।
ଅ ଓହୋ ଆଉ କଣ ମୋତେ କହୁଥିଲା ଗୋଟେ ସେଇ ଠାକୁରଙ୍କ ଟପିକ ଉପରେ ମୋତେ ଟିକେ କୁହ। ସନ୍ ଯୋଉ ସନ୍ଧ୍ୟା କଥା କେ କେତେଟା ଆମର?
ଦେଖନ୍ତୁ ଆମର ଅ କହିବାକୁ ଗଲେ ତିନିଟା ସନ୍ଧ୍ୟା ଅଛି। ଗୋଟେ ପ୍ରଭାତ ସନ୍ଧ୍ୟା, ଗୋଟେ ସ୍ୱାୟଂକାଳୀନ ସନ୍ଧ୍ୟା ଆଉ ଗଟା ମଧ୍ୟାହ୍ନ କଳୀନ ସନ୍ଧ୍ୟା। ତ ତିନିଟାଙ୍କ ସନ୍ଧ୍ୟା ଅ ସମ କରିପାରିବେ ନାହିଁ କେବଳ ଋଷିମୁନି ମାନେ ଯୋଉମାନେ କି ସଂସାର ତ୍ୟାଗ କରିକି। ବାନପ୍ରସ୍ତ ଗ୍ରହଣ କରିଚନ୍ତି। ବନରେ ଜୀବନଯାପନ କରୁଚନ୍ତି। ସଂସାର ତ୍ୟାଗ କରିଦେଇଚନ୍ତି। ସେମାନେ ତ୍ରି ସନ୍ଧ୍ୟା କରିବେ। ସକାଳେ ଗୋଟେ ସନ୍ଧ୍ୟା ଦର୍ପଣ କରିବେ। ମଧ୍ୟାହ୍ନରେ ଗୋ ସନ୍ଧ୍ୟା ଦର୍ପଣ କରିବେ। ଖରା ଯୋଉ ରାତି ସନ୍ଧ୍ୟା ସକାଳୁ ଗୋଟାକ ସନ୍ଧ୍ୟା ଦର୍ପଣ କରିବେ। ସକାଳ ସନ୍ଧ୍ୟାର ଟାଇମ୍ ଟା କେ ସେତେବେଳେ ନା ରାତି ମାନେ ରାତି ତିନିରୁ ଅ ସକାଳ ହାପ ଯାଏଁ ଭିତରେ ତ ଉଁ ଖରାବେଳ ଭାଇ ତ ଖରା ଖରା ବେଳର ଇଏ ହୋଉଚି କଣ? ଅ ନା ବାରଟା ରୁ ଓ ତିନିଟା ଭିତରେ ସରି ବା ବାରଟା କୋହୁଚି। ଏଗାରଟାରୁ ଦୁଇଟା ଭି ଦୁଇଟା ଭିତରେ।
ଆଚ୍ଛା ଯୋଉଥିରେ ଆମେ ଠାକୁରଙ୍କର ଭୋଗ ଲାଗେ।
ଆଉ ତାପରେ ମଧ୍ୟା ଆ ସନ୍ଧ୍ୟା କାଳୀନ ଯୋଉ ସନ୍ଧ୍ୟା ହୁଏ। ସେଇଟା ଆମର ଦିନ ତିନିଟାରୁ ହଁ ରା ସନ୍ଧ୍ୟା ସାତଟା ଭିତରେ ହେଇପାରିବ। ତେଣୁ ଏମିତି ଆମର ଇଏ ହୁଏ। ତେଣୁ ଆମେ ଯେହେତୁ ଗୃହସ୍ଥ ଜୀବନ ଯାପନ କରିଚେ। ଆମର କେବଳ ଦୁଇଟା ସନ୍ଧ୍ୟା କରିବା ପାଇଁ ନିୟମ ଅଛି। ସକାଳେ ଆମେ ପୂଜା କରିବା ଯାହା ଯେତେ ଦୈନନ୍ଦିନ କମ ସକାଳୁ ଉଠିନି ଦେଖ ସାରିଲେ ଗାଧୋଇଲେ ଠାକୁର ପୂଜା କଲେ। ତାପରେ ଆମେ ଯେହେ ତୁ ମଣିଷ ଜନ୍ମ କ ପାଇଚେ ଆମ ସଂସାରକୁ ଆସିଚେ ବାପା ମା ଅଛନ୍ତି। ଆଗକୁ ଅ ମାନେ ଧର ଧରି ନିଅନ୍ତୁ ଗୋଟେ ପିଲା ଧର ଅଛି। ସିଏ ଆଗକୁ ବିବାହ କରିବ। ସେ ଜଣଙ୍କୁ ଆଣିବ। ଅ ଯିଏ କି ତା ପତ୍ନୀ ହବ, ତାପରେ ବାପା ମା ଯ ତାକୁ ଆଣିଛନ୍ତି ଦୁନିଆକୁ ତ ଆମର ବୃହସ୍ତର ଧର୍ମ ହଉଚି କଣ ନା ଆମକୁ ଯିଏ ଆଣିଚନ୍ତି ଆ ଭବିଷ୍ୟତରେ ଆମେ ଯାହାକୁ ଆଣିବା। ସେ ଦି ଜଣଙ୍କ ପାଇଁ ଆମକୁ ବ ହ ସଂସାରରେ କାମ କରିବାକୁ ପଡିବ କିଛି ନ କଲେ ବି।
ହଁ ହଁ।
ଆମେ କେମିତି ବାପା ମା ଆଣିଚନ୍ତି ତ ତାଙ୍କ ପାଇଁ ଆମର କିଛି କର୍ତ୍ତବ୍ୟ ଅଛି। ଆମେ ଯାହାକୁ ଆଣିବା ଫା ଭବିଷ୍ୟତରେ ଆମ ସନ୍ତାନ ହଉ ଆମ ପତ୍ନୀ ହଉ ଯେ ବି ହଉ ତାଙ୍କ ପାଇଁ ଅବଶ୍ୟ କର୍ତ୍ତବ୍ୟ ଅଛି। ତ ସେ ଜିନିଷକୁ ଆମେ ସବୁବେଳେ ମାନେ ଗୁରୁତ୍ୱ ଦେଇକିନା କରିବାକୁ ଆମକୁ ପଡିବ, ତେଣୁ ମୁନିରୁଷୀ ମାନେ ଚିନ୍ତା କରନ୍ତି ତେଣୁ ଆମର ଏଇ ଯଉ ଦିଟା ସନ୍ଧ୍ୟା ଯଉ ଆମ ସକାଳ ସନ୍ଧ୍ୟା ସନ୍ଧ୍ୟା ସଧ୍ୟା ଦିଟା ସନ୍ଧ୍ୟାବେଳେ ପୂଜା କରଛେ ତ ସେଇ ଗୋଟା ହଉଚି କଣ? ନା ସକାଳେ ଆମେ ଯୋଉ ପୂଜା କଲେ ସେଇଟା ଆମେ ଷ୍ଟକ୍ କରି ରଖିଲେ। ମାନେ ଯାହାଟା ଏଠି କା ମାନେ ଆସିଛେ ନା ଆମେ ଯେତେବେଳୁ ଗର୍ଭରେ ରହିଲେ। ସେତେବେଳେ ଉଁ ଭଗବାନଙ୍କୁ ଆମେ କଥା ଦେଇଥିଲେ ଯେ କି ମୁଁ ସେତେବେଳେ ଭୂମି-ଇ-ଇ ରେ ପାଦ ଦେବୀ ସେତେବେଳେ ତମ ନାମ ଜପ କୀର୍ତ୍ତନ ସବ ସବୁ କିିଛି ସ୍ମରଣ କରିବି କିନ୍ତୁ ଏକ ମାତୃ ଗର୍ଭ ଭୂସ୍ପର୍ଶ କରିଗଲେ ସେତେବେଳେ ଆମେ ସବୁ ହେତୁ ମାନେ ଭୁଲି ଗଲେ ସ୍ମରଣ କରିଲେ। କିନ୍ତୁ ଯେତେବେଳେ ମାତୃ ଗର୍ଭରେ ଥିଲା ପୂର୍ବ ଦିନରେ କଣ କଣ କରିଥିଲେ କର୍ମ ସେ ସବୁ ମ-ମ-ମ-ମ ମର ମନ ଥିଲା।
ଓହୋ ଯେତେବେଳେ ମା ଗର୍ -ମାତୃ ଗର୍ଭରେ ଥିଲେ?
ତାପରେ ସେ ସବୁ ଜିନିଷ ଆମେ ଭୁଲିଗଲେ। କିନ୍ତୁ ଉଁ, ତ ଆମକୁ ସେ ସବୁ କର୍ମ ତ କରିବାକୁ ପଡିବ ନା ଆଉ ଯଦି ସେଇ ସବୁ ଯୋଉ କର୍ମ ଗୁଡାକ ଅଛି ଆପଣ ଯୋଉ ଟିକେ ଆଗରୁ କହୁଥିଲେକି ଆମେ ଯଉଟା କରୁଥିଲେ ଭୋଗୁଚେ କିଛି କର୍ମ ଏମିତି ଥାଏ ଯୋଉଟା କି ଆମେ ଭୋ ଗିନଥାଏ, ସେଟା ପରେ ଭୋ ଭୋଗାଯାଏ। ମୁଁ କହିବି ତାର ଉଦାହରଣ ବି ଦେବି କିଛିଟା ତାପରେ ଆଉ ଗୋଟେ ଜିନିଷ ହେଲା ସନ୍ଧ୍ୟା କଳେ ଯ ସନ୍ଧ୍ୟା ସମୟରେ ଯୋଉଟା ଆମେ କରୁଛେ ଆମର ଯେତିକି ପୁଣ୍ୟ ଆର ପୂର୍ ଥିଲା ସେଇଟା ଯେତେବେଳେ ସରିଯିବ ତାପରେ ପୁଣି ଫରେ ଏବେ ପାଇଁକି ଆମେ ସଞ୍ଚିତ କରିକି ଯୋଉ ସନ୍ଧ୍ୟାବେଳେ ଯୋଉ ପୂଜାଟା କରୁଛେ ସେଇଟା ଆମର ସେଇଆକୁ ନେଇକି ଆଗକୁ ଚାଲିବ। ମାନେ ଧ-ଧଇନ ଆମ କତିରେ ପାଞ୍ଚଟଙ୍କା ଅଛି। ଆମେ ତ ଗଲାଠୁ ଖର୍ଚ୍ଚ କରି ଆସୁଛେ ପଚିଶ ପଇସା ଆଠନା ଟ ଟଙ୍କା ଦିଟଙ୍କା କରି ଏମିତି ପାଞ୍ଚ ଟଙ୍କା ସରିଯିବ ନା।
ନାଇଁ ନାଇଁ ଯୋଉ ତମେ ଯୋଉଟା କ ଶୁଣ ତମେ ଯୋଉଟା କହୁଛ ଧର ସକାଳେ ଆମେ ଯୋଉ ପୂଜାଟା କଲେ। ଆଁ ସେଇଟା। ଆଉ ସେଇଟା କିଛି ମାନେ ସେଇଟା କଣ, ଆମର ଯୋଉ ସକାଳ ପୂଜାଟା ତ ଆଉ ରହିଲାନି ନା।
ନାଇଁ ସକାଳ ପୂଜାଟା ଆମର ରହିଲା ପୂର୍ବ ଜନ୍ମ ପ-ପର ଜନ୍ମ ପାଇଁ ର ସ ରଖିଲେ ମାନେ ଧନ ସଞ୍ଚିକି ରଖିଲେ ହଁ ଆଉ କୁ ଜନ୍ମ ତାପରେ ଆମେ ଆ ପୂର୍ବ ଆମେ ଆ ପୂର୍ବ ଜନ୍ମରେ କିଛିଟା ସଞ୍ଚୟ କରି ର ରଖିଥିଲେ
ଆଚ୍ଛା।
ସେଇଟା ଏଇ ଏଇ ଜନ୍ମରେ ତ ଦିନେ ନା ଦିନେ ସରିଯିବ। ତ ସନ୍ଧ୍ୟା ବେଳେ ଯୋଉଟା ପୂଜା କରୁଚେ ସେ ଯେଉଁ ଧର୍ମଟାକୁ ସେ ଧର୍ମ ଧନକୁ ଆମେ ସେଇ ବାଟରେ ଲଗ ଲଗେଇ ଦବା ମାନେ ଧରିନିଅ ଏଇଟା ଧର ଚାଲିଚି ମାନେ ଉଁ, ଖର୍ଚ୍ଚ କରୁଚ ଆ, ଆମ କତି ଦଶ ଟଙ୍କା ଅଛି। ଆମେ ତାକୁ ଖର୍ଚ୍ଚ କଲେ ସରିଯିବ। କିନ୍ତୁ ସେ ଦଶ ଟଙ୍କା ତ ରୋଜଗାର କଲେ ଆଉ ଯଦି ପଚାଶ ଟଙ୍କା ମି- ମିଶେଇଦବା ତ ଷାଠି ଷାଠି -ଷାଠିଏ ଟଙ୍କା ହେଇଯିବ ତ ସିଏ କିଛି ଦିନ ନେ ପଳେଇବ। ପୁଣି ଫେର୍ ଆଉ କିଛି ଦିନ କରିକି ବାସ୍ ସେଇ ପାଇଁ କିି ଏ ଦିରେ ସନ୍ଧ୍ୟା କରାଯାଏ। ତାପରେ ଦ୍ଵିତୀୟ ଜିନିଷ ହେଲା କଣ
ଆଉ ସେମାନେ ଯୋଉ କରନ୍ତି ତିନି ସନ୍ଧ୍ୟା ଧର ଯୋଉ ସନ୍ଥ ମାନେ କରନ୍ତି ସେମାନେ କଣ ମାନେ ସେ ସେମାନେ ତ ସନ୍ଥ ସେମାନେ କଣ ଟା ପୁଣି-ଇ-ଇ-ଇ ସେମାନେ
ଦେଖନ୍ତୁ ତାଙ୍କର ଦେଖନ୍ତୁ ତାଙ୍କର ଯି ସେମାନେ ଯେହେତୁ ଗୃହ ତ୍ୟାଗି ହେଇଗଲେ। ସଂସାର ତ୍ୟାଗି ହେଇଗଲେ ସାଂସାରିକ ହେଲେନି ତାଙ୍କର ଜୀବନର ଆରମ୍ଭ ଶେଷ ହଉଛନ୍ତି ଭଗବାନ। ତେଣୁକରି ତାଙ୍କର ସବୁ କିଛି ତ୍ୟାଗ ସମର୍ପଣ ଭଗବାନ ପାଇଁ ହିଁ ହବା ଦର ତା ସହିତ ତାଙ୍କର ତିନି ସନ୍ଧ୍ୟା ରହିଲା। କିନ୍ତୁ ଆମେ ଯଦି ପେଟ ପାଟଣା ପାଇଁ ଜନ୍ମ ନେଇ ଯେ ମୁଁ ପେଟ ପାଟଣା କଲେ ତ କିଛି ମାନେ ଆଗକୁ ବଢିବା ଖାଇଲେ ପିଇଲେ। ନା ଅର୍ଣ୍ଣମା ପିଣ୍ଡ ବୁଝୁଚନ୍ତି ଆମର ନବଗୁଞ୍ଜ ଲାଞ୍ଜିରେ ଉଁ ଲାଷ୍ଟ ପ ଗୁଞ୍ଜରି ପଦ ଗୋଟେ ଅଛି, ମହାପୁରୁଷଙ୍କ ସ ପାକୁ ଲେଖିଛନ୍ତି ଗୋଟେ ଭକ୍ତ ଯେତେବେଳେ ବିକଳ ହେଇକି ଭଗବାନଙ୍କୁ ତା ଦୁଃଖ ଜଣଉଚି କେମିତି ଜଣଉଚି ଯେ ଦୁଃଖ କି ଦୁଃଖ କିଏ ନ ଶୁଭିଲା କର୍ମ ହେଲା ବଧିର।
ଦୟାଳୁ ହୃଦୟ ମଲାଗୀ ପ୍ରଭୁ ହେଲା ପଥର, ଶଙ୍ଖ ଚକ୍ର ଗଦା ପଦ୍ମକୀ କରୁ ଝରି ପଡ଼ିଲା। ବେଳୁ ବେଳ ମାୟା ମହଜ ମୋର ଅଙ୍ଗେ ଜଡ଼ିଲା, ଏବେ କିି ଗରୁଡ଼ ଆସନ ପ୍ରଭୁ ହୋଇଲ ଦୂର ଦେଖୁ ଦେଖୁ କାଳ ସର୍ପୋଚ ଦଂଶେ ମୋର ଶରୀର। ଏଡ଼େ ପ୍ରଭୁ ଆଶ୍ରୟ କରିନ ମନୁ ନଗଲା ମନ ଶ୍ରୀବିମ୍ବା ଅଧରେ ବୋଲ ଯେ ଭୃତ୍ୟ ମୋର ଜୀବ, ନ ଭୃତ୍ୟ ବଚଳ ତୁମ୍ଭବାନ ସର୍ବ ଜନେ ବଲ ଭୃତ୍ୟକୁ ଉତ୍ପତ୍ତି ପଢ଼ିଲେ କିମ୍ବା ସଙ୍ଗତ ଥାଅ। ଭୃତ୍ୟ ହଇଲେ ଅପରାଧୀ ନାନା ପ୍ରକାର ଦୋଷ। ପ୍ରଭୁ ହୋଇ କ୍ଷମା ନ କଲେ ଭୃତ୍ୟ କରିବ କେଶ, ଭୃତ୍ୟ ହୋଇଲେ ଅପରାଧୀ କ୍ଷମା କରେ ସାମନ୍ତ ସ୍ଥିରି ହୋଇଲେ ଅପରାଧୀ କିମ୍ବା କରୋଇ କାନ୍ତ ଦାସକୁ ନିରାଶ କରିହେ ପ୍ରଭୁ କିଜେ ସ ହେବ ଅଚ୍ୟୁତ ଦାସ କି ଏ ଭବେ ପଡି ବୁଡି ମରିବ, ଏଇଟା ଗୋଟେ ଭକ୍ତ ତାର ଦୁଃଖ କହାଣୀ କହିଦେଲା ତ ଭକ୍ତ ଉପରେ ଗୋଟେ ଆକୁଳ ହେଇକି ଭଗବାନଙ୍କୁ ଡ଼ାକୁଛି ତ ଭଗବାନ ତାର ପ୍ରତିତ୍ତର ଦେବେ, ତ ଭଗବାନ କଣ କହିଲେ ନା ଭ ତ ବିକଳ ଶୁଣି ନ ଆଦି କନ୍ଦ କହନ୍ତି, ଯେବେ ଭବାନ ନବ ତରିବୁ ଶୁଣ ଦେଇଣ ନାତି ପୁତ୍ର ନାତି ବନ୍ଧୁ ଭାରୁଯ୍ୟ ଦୁଃଖ କରି ପୋଷିବୁ, ଏକା ମୋର ନାମ ଗୋଟାକୁ ହୃଦ ପଦ୍ମ ଘୋଷିବୁ। ମାନ ମୋ ନାଁ ଟାକୁ ହୃଦୟଥେଳେ ଘଷିଥିବୁ ତୁ ଦୁଖ କଷ୍ଟ କରିଚୁ, ତୋ ଥରେ ତୁ ଅନ୍ଧକାରରେ ପଶିବୁ, ମୋ ନାଁଟକୁ ମୁଁ ତ କହନି ପରା ଯେମିତି ନାମ ସଂକୀର୍ତନ କରିଥାଉ, କାମ ଛାଡିକି ଏ ସେଟା ବି କହୁନାହାନ୍ତି, ହୃଦୟ ପଦ୍ମେ ମୋ ନାଁ ଥାଉ। କାହିଁକନା ସଂସାର ଟା ହଉଚି ଭଗବାନଙ୍କର। ଶରୀରେ ଆମେ ଯାହାବି ଦେଖୁଚେ ଘର ବାଡ଼ି କତରୁ ଗଛ କତରୁ ଫୁଲ କ ପବନ କରୁ ସବୁ ଜିନିଷ ଭଗବାନଙ୍କର। ଆମେ ତାଙ୍କୁ କଣ ଦବା କେବଳ ଆମ ପାଖରେ ଗୋଟେ ଟେ ଜିନିଷ ଅଛି ହୃଦୟ ବା ମନ, ସେଇ ହୃଦ ପଦ୍ମରେ ତାଙ୍କର ତାଙ୍କ ସ୍ଥାନ ଦେଇପାରିବା ସେଇଠି ମଧ୍ୟ ବସେଇ ପାରିବା, ଆଉ କୋଉ ଜାଗା ଆମାକୁ କାମ କତା କିଛି ନାହିଁ। ଆଉ ସବୁ ତାଙ୍କର। ବୁଝପାରୁଛନ୍ତି ତ ସେଇ ଜିନିଷ ସେ ଲେଖିଲେ ଯେ ପୁତ୍ର ନାତି ବନ୍ଧୁ ଭାଇଜ ଦୁଃଖ କରି ପସିବୁ, ଏକା ମୋର ନାମ ଗୋଟାକୁୁ ହୃଦ ପଦ୍ମ ଘୋଷିବୁ। ପଥକୁ ପଥକୁ ସଂଙ୍ଖାଳି ହୋଇବ ନାମ ଗାୟଣେ ତୋର, ତୋ ନାମକୁ ତୁହି ଜପୁ କୁ ଯିବ ଗଲା ବେଳର, ତୁକିସ ଜପିବୁ ତା ନାମ ତୋର ଜପରେ ନାହିଁ ତା ନାମକୁ ସେ ନିରନ୍ତର ପାଇଁ ଜପୁଅଛଇ। ତ ଏଇ ଜାଗାରେ ଶରୀର ତତ୍ଵ କଥା ମହା ମହାପୁରୁଷ କହିଦେଲେ, ଆମ ଶରୀର ଭିତ୍ ତରେ ଆମେ ସବୁବେଳେ ଭଗବାନଙ୍କୁ ଡାକୁନି କିନ୍ତୁ ଆମ ଶରୀର ଭିତରେ ଏମିତି ଗୋଟେ ଜିନିଷ ଅଛି ଅହରହ ଭଗବାନ ତାଙ୍କ ନାମ ଚାଲିଚି ସେଥିରେ, ଯଦି ସେ ଜିନିଷ ବନ୍ଦ ହେଇଯିବ ଆମେ ବି ଆମେ ବି ବନ୍ଦ ହେଇଯୁ ଆମ ହାତ ଗୋଡ଼େ ବନ୍ଦ ହେଇଯିବ।
ହଁ ଏଇ ସେଇ କଥା ଇଏ କହନ୍ତି ଭାଇନା କହନ୍ତି। ଯେ ଯେତେବେଳେ ମାନେ ଦେଖ ଆମ ନିଶ୍ଵାସ ଟା ମୁଁ ତମକୁ କହୁଥିଲି ବୋଧ। ଆମ ନିଃଶ୍ଵାସ ଟା ବନ୍ଦ ହେଇଗଲା ମାନେ ଆମେ ତ ମରିଗଲେ। ତେଣୁ ତୁ ସେଇଟା ଭାବିବା ହଁ। ଯୋଉ ଭଗବାନ ଯୋଉ ପାଞ୍ଚଟା ତତ୍ଵ ଯୋଉ ଭଗବାନ ଯୋଉ ଭଗବାନ ମୂଲ୍ୟ ସେଇଟା ହେଲା ଭୂମି, ଗଗନ ଯୋଉ ବାୟୁ, ଅଗ୍ନି ଯୋଉ ପାଞ୍ଚ ତତ୍ୱ ସୁନି ଏଇଟା ମତେ କହନ୍ତି। ମୁଁ ତାଙ୍କ ସାଙ୍ଗେ ଯୁକ୍ତି କରେ ତ ସୁନ ତ୍ୟା ହିଁ ହୋଉଚି ଆମର ଭଗବାନ କାରଣ ଦେଖେ ଫାଷ୍ଟ ଜିନିଷ ହେଲା ଆମେ ଯୋଉ ନିଶ୍ଵାସ ପ୍ରଶ୍ଵାସ ଟା ନେଉଛେ ସେଟା ଯଦି ଭାବେ ଥରେ ବନ୍ଦ ହେଇଗଲା ଆମେ ବଞ୍ଚିବା କି?
ଜମା ବି ନୁହେଁ।
ଏଠି ଭଗବାନ ଆମେ କାହାକୁ କହିବା। ଭଗବାନ ମାନେ ଏଇ ଯୋଉ ପଞ୍ଚ ତତ୍ଵ ସେଇ ମାନେ ହେଲେ ଭଗବାନ। ସେଇ ଜିନିଷଟା ଆମ ଦେହରେ ଯାଉଛି ବୋଲି ପ୍ରତ୍ୟେକ କ୍ଷଣରେ ତାହେଲେ ଆମେ ଯିବିତ ତ ଅଛନ୍ତି।
ନିଶ୍ଚୟ ନିଶ୍ଚୟ ଆଉ ଗୋଟେ ଜିନିଷ ବି ହେଲେ ମହାପୁରୁଷ କହିଛନ୍ତି ଯେ ତୋହ ଦେହରେ ତୁହି ଦେଖ ଦିଶୁଅଛି ଜପ ଜାକ ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ଜାଣନ୍ତି ସୁଗନୀ ପଣ୍ଡିତ ମାନେ ଯାହା ପିଣ୍ଡରେ ଅସେ ବ୍ରହ୍ମାଣ୍ଡରେ ଅଛି ଯଦି ତମ ପିଣ୍ଡରେ ସେ ଜିନିଷ ନାହିଁ ବ୍ରହ୍ମାଣ୍ଡରେ ବି ନାହିଁ।
ନାଇଁ ସତ କଥା।
କିନ୍ତୁ ଲେଖା ହେଇଛି
କାରଣ ସିଏ ଦେଖ ଯିଏ ଲେଖିଛି ସ ସେତିକି ମାନେ କଣ ରିସର୍ଚ ନ କରି ଥିଲେ ଲେଖିଥାନ୍ତା କି? ନାଇଁ ସତ କଥା ଆଉ ଗୋଟେ ବି ଆମେ ଜଳ ଆମେ ନ ପିଇଲେ ପାଣି ଟିକେ କିଏ ନ ପିଲା ଆମ କେମିତି ନ ଖାଇକି ରହିପାରିବା।
ହଁ।
କିନ୍ତୁ ଯେତେବେଳେ ଆମ ଶୋଷ ଲାଗୁ ପାନିଣ୍ଟା ନ ପିି କେତେ ବିକଳ ଲାଗୁଛି ତମେ ଭାବିଲ।
ସେଇତ
ତେଣୁ ସବୁ ଆ ମାନେ ପୂର୍ବରୁ ପଢିଥିବ ଇତିହାସରେ ପ୍ରଥମେ ଦେଖ ଯେତେବେଳେ ଆମର ମାନେ ସେ ସଭ୍ୟତା ଯୋଉ ହରପା ଫରପପା ସଭ୍ୟତା ସବୁ ଆସିଥିଲା ସେତେବେଳେ ଦେଖିବ। କଣ ମାନେ ପ୍ରଥମେ ସେମାନେ ପୂଜା କରୁଥିଲେ ସୂର୍ଯ୍ୟଙ୍କୁ। ଗଛକୁ ପ୍ରକୃତି କି ହଁ ହଁ ହଁ ହଁ।
ପୂଜା କରୁଥିଲେ। ଦେଖନ୍ତୁ ଏବେ ବି ଯୋଉ ଜିନିଷ ଆମେ ପୂଜା ପୂଜି କରୁଛେ ବା ମୂର୍ତ୍ତି- ତତ୍ତ୍ୱ ଅଛି। ମୂର୍ତ୍ତି ଅଛି। ତ ଆମ ଆମ ଆମ ସଂସ୍କୃତି- ମୂର୍ତ୍ତିରେ ମୂର୍ତ୍ତି ତ ନଥିଲା। ଆଗରୁ ଘଟ ଘଟରେ ହିଁ ପୂଜାକାରା ଯାଉଥିଲା। ଶୂନ୍ୟ କୁ ପୂଜା କରାଯାଉଥିଲା। ଭଗବାନଙ୍କ- ଥରେ ଯଦି ଆମେ ସନ୍ଧ୍ୟା ଦେବା, ଶୂନ୍ୟ, ଶୂନ୍ୟ, ମହାଶୂନ୍ୟ। ଶୂନ୍ୟ ମଧ୍ୟ ନିରଞ୍ଜନ। ନିରଞ୍ଜନ ମଧ୍ୟ ଜ୍ୟୋତି। ସଂଜ୍ୟୋତି ଭଗବାନ। ଭଗବାନ ହଉଛନ୍ତି ଗୋଟେ ଜ୍ୟୋତି ସୁରୂପ। ତାଙ୍କର କୌଣସି ଆକାର ନାହିଁ ସେ ନିରାକାର। ହେଲା ନା ସତ କଥା। ତ ତାଙ୍କର ଭଗବାନଙ୍କ ଆ - ଆକାର ନାହିଁ ନା ତାଙ୍କର ନିରାକାରର ସିଏ। ଆମେ ତାଙ୍କୁ ଆକାର ଦଉଛୁ। ଯେ ଆମେ ଦେଖନ୍ତୁ। ସପୋଜ ଧରି ନିଅନ୍ତୁ ମୁଁ ଏନାକେ- ଶାଳ ମାଙ୍କୁ ପୂଜା କରୁଛି। ତ ମୁଁ ମାଙ୍କୁ ଯାଇ - ଧ୍ୟାନ କରିବି ବାପାଙ୍କୁ ପୂଜା କରିବି। ମାଙ୍କ ବିଷୟ ଜାଣିଥଥିଲେ ଇଏ କରିବି। ଯଦି ମାଆଙ୍କୁ ନ ଦେଖିଥିବି। ମୋ ମନ ତ ଅସ୍ଥିର ହବ ମା ତ ଦେଖିନି କେମିତି? ମୁଁ ତାକୁ ଡାକିବି କେମିତି? ସେଥିପାଇଁ କି ଦେବୀ ଗୋଟେ ରୂପ ତତ୍ତ୍ୱ ଦିଆ ହେଲା। ମୃତ ତତ୍ଵ ଦିଆ ହେଇଗଲା। ତା ପରେରେ ତାକୁ ନେଇକି ମନ୍ତ୍ର ତିଆରି ହେଲା। ଯୋକ ଧ୍ୟାନ କହୁଛେ। ଯେଉଥିରେ କି ଦେବୀଙ୍କ ରୂପ ବର୍ଣନା କଲା। ଯେମିତିି ସାରଳାଙ୍କର ରୂପତତ୍ଵ ଯେମତି ଆମର ମୂ - ବର୍ଣ୍ଣନା କଣ ଓଂ ସିଂହସ୍ୟ ପରିଦତ ଦକ୍ଷିଚଣଂ ବିଭ୍ରଜମାନାଂ ଶୁଭ୍ରଂ। ବୀଣା ପୁସ୍ତକ ଖଡ଼ଗଙ୍ଗ ସୁଳଙ୍ଗତି ଦକ୍ଷି ଗ୍ରାମ ଭୁରୁଇ ଘଣ୍ଟା କର୍ମୁକ ପଠିଶାଶୁର। ବଚନ ବାମେକର ବିଭୃତି ବିଦନ୍ତିୀ ମହିଷାଙ୍ଗ ବରଦଙ୍ଗଦଙ୍ଗରଦଙ୍ଗ। ମାନେ ସିଂହସ୍ୟ ପରିଦୂତମ୍ ସିଂହ ଉପରେ ଦେବୀଙ୍କ ଦକ୍ଷିଣ ଦକ୍ଷିଣ ଦକ୍ଷିମ୍ଭ ହଏ ଦକ୍ଷିଣ ପାଦ ଅଛି। ବିଣା ପୁସ୍ତକ ଖଡ଼୍ଗ ଶୂଳ ବିଣା ପୁସ୍ତକ ଖଡ଼ଗ ତ୍ରିଶୂଳ ଡାହାଣ ହାତରେ ଅଛି। ଘଣ୍ଟା କାରମୁକ ପଠଶଶର କଚନା ଢାଲ ଧନୁଷର ଘ ଆଉ- ଉଁ ଘଣ୍ଟି। ପଟିଶ୍ୱଶୁର କଚନ ଅର୍ଥାତ୍ ମହି ଶାଶୁର ଅ ଚୂଳ କୁ ଦେବୀ ବାହା ହାତ ଧରିଛନ୍ତି। ସେଇ ମୋ ଭଗବତୀ ଶାରଦାଙ୍କୁ ମୁଁ ପ୍ରାଣିପାତ କରୁଛି ବୋଲି ଏଠି ଜଣାହେଇଛି।
ହଉ ଏଇ ଏଇ ବିଷୟ ଉପରେ ଆମେ ଆଗକୁ ଆହୁରି କଥା ହବା।
ହଁ ନିଶ୍ଚୟ ନିଶ୍ଚୟ ନି
କାଣ ତୋ କଥା ମାନେ ବହୁତ ମାନେ ଭଲ ଲାଗୁଛି। ଆମେ ଏଇ ବିଷୟରେ ଆଉ ଟିକେ କଥା ହବା ଆଉ ଏବେ ରଖୁଛି। ହେଲା ହଁ ହଁ ହଁ ହଁ ହଁ ହ ଜୟ ଶ୍ରୀ ଜଗନ୍ନାଥ।